ହ ହୁଁ, ଶୁଭୁଛି? ତମର ପେଁ ପାଁ କେଁ କାଁ ଏଇଗୁରା ସବୁ ଶୁଭୁଛି।
ତେ ଆବଲା ଶୁଣି ପାରୁଛନ୍ତି?
ହଁଅ-ଅ ମୋ କଥା ଶୁଭୁଛି?
ହଁ ଏବେ ଶୁଭିଲା।
ହଁଅ-ଅ ତମ କଥା ବି ଶୁଗୁଛି।
ତା ମାନେ ସେତିକି ବେଳୁ କିଛି କହୁ ନଥିଲେ କଣ ପାଇଁ?
ମୁଁ ତ କହୁଥିଲି ତମକୁ ଶୁଭୁ ନଥିବ ମତେ କେଁ କାଁ ପେଁ ପାଁ ଶୁଭୁଥିଲା।
ଉହୁଁ
ମତେ କିନ୍ତୁ କିଛି ଶୁଭୁ ନଥିଲା।
ଓହୋ। ଯୋଉ କଣ କରୁଛ?
ଏଇ ଏଇଠି ଇ ଛୁଆ ପାଟିିତୁଣ୍ଡଉ କରୁଛ ନାଇଁ ଆଉ ଝିଅକୁ ଶୋଇ ପକେ ବାହାରିଥିଲି ସେ କିନ୍ତୁ କେଉଁଠି ଯେଉଁ ତମ ସାନ ଭାଉଜ ତାଙ୍କ ହ ଭାଇ ଭାତ୍ରାସ ରେ ଆସିଥିଲେ ନେଇକି ଯାଇଥିଲେ। କୋଉଠି ଘଣ୍ଟା ଚକୋଲେଟ ବୋତଲ ସବୁ ନେଇ ଥଣ୍ଡା ଯୋଉ ନେଇକି ଆଇସିକି ଏଇଠି ରୋଲ କରଚନି ଦି ଅଣ ଆକ। ମାଡ ଗଳ। ପାଡ଼ଆ ପିଟା ହଉଛନ୍ତି। ସେ ଆକାଶ ପୁଅଟିକୁ ସେମତି ଚନ୍ଦେଇକି ଆଇଛନି। ଦୁନିଆ ଜିନିଷ ନେଇକି କଣ ମା ଛତକାରୀ ତାଙ୍କର ହେଇଥିଲା ଏ ଛୁଆଙ୍କୁ ନେଇଥିଲେ ଖୋଇବାକୁ।
ହ।
ମାଛତକରି ତ ଖାଇଲ ଘରକୁ ଆସିବ ତାକୁ ନେଇ କୋଉ ଦୋକାନରେ ପୁରୀଇ ଦେଇଛନ୍ତି ହେଠୁ ଚନ୍ଦେଇକି ଆଣିଛନ୍ତି। ଦିଟାଙ୍କ ପୋଳାଇ ଜିନିଷ ଆଉ।
ଓହୋ। ମାମୁଁ ଗୋଟାଏ ପାଖରେ ଅଛି ଆଉ ନେଇଯାଉଛି ବୁଲେଇବାକୁ ଆଉ।
ସିଏ ଗୁଟା ରୋଜଗାର କରୁନି ଘରେ ବହିଛି ତମେ ଦିଟାଙ୍କା ଯାଇକି ତାକୁ ଚନ୍ଦଉଚ।
ହୁଁ ଆମର ଆଜି ହେଇଥିଲା ପଖାଳ ଭା ତାକୁ ମିକ୍ସ ଭେଜ। ମିକ୍ସ ତରକାରୀ ହେଇଥିଲା।
ଆଉ ମାନେ ସକାଳୁ ସକାଳୁ ଆଜି ପାଠ ପଢିବାକୁ ନ ଯାଇକି ଘରେ
କହୁଛି କହୁଛି କହୁଛି ସବୁ କଥା ଶୁଣ। ଆଜି ଯୋଉ ରୋଷେଇ ହେଇଥିଲା କଣ କିଲ ପଖାଳ ଭାତ ତ ଆଉ ପୋଟଳ, ଏଇ କଣ କଣ କଖାରୁ, ଆଳୁ ସୋ ସୋୟାବିନ, ଟମାଟୋ ଫମାଟୋ ସବୁ ମିଶେଇ ମାସେଇ ଗୋଟେ ତରକାରୀ। ଉଠିଲୁ ସବୁ ଛଅଟା ପଇଁଚାଳିଶ ରେ ହେଲା। ଉଠିଲୁ ତ ଗଲୁ ସଫା କରିବାକୁ ରୋଷେଇ ଘର ସେପଟା ସଫାସଫି କରି ସବୁ ଭିତରେ ଅଣ୍ଡା ଖୋଳ ଫୋଳ ପଡିଥିଲା ସେଟା ସବୁ ବାହାର କରି କିଲୁ ସାର୍ ମତେ ଡାକିକି କହୁଛନ୍ତି ଏଇ ସୋନାଲ ଦିଦି ପ୍ରିନ୍ସିପାଲ ସାର୍ ଡାକିକି କହୁ ବିଜୟଲକ୍ଷ୍ମୀ ଅଣ୍ଡା ଖୋଳକୁ କଣ ଖାଇବ ଆଗ କାଇଁ ଏଇଠି ରଖିଛ ନାଇଁ ସାର୍ ପକେଇନୁ ଆଉ। ନା ଆଜି ତାକୁ ପକେଇଦିବା ସେଇଟୁ ଆମେ ସବୁ ବାହାର କରି ଥୋଇଛୁ ପକେଇବୁ ବୋଲି।
ସେ ଡିମ୍ବର ଫଳ ସବୁ କଣ କରୁଛନ୍ତି?
ସେ ଅ ଯୋଉମାନେ ପର ଦିନ ବୁଧବାର ଦିନ ସେଦିନ ଅଣ୍ଡା ଭୁଜିଆ ହେଇଥିଲା ନା। ଥଣ୍ଡା ଖାଇଥିଲେ ସମସ୍ତେ।
ଓହୋ ତାମାନେ ତମର ସେ ଯୋଉ ରୋଷେଇ ଶଳାରେ ଆମ ଛ ବି ରନ୍ଧନ ହେଉଛି।
ହଁ ହଁ ଆଇଁଷ ସାଧା ସବୁ ହୁଏ। ସେଠୁ ସଫାସଫି କରି ଆସିଲା ବେଳକୁ ଉଁ ହେଇଯାଇଥିଲା କେତେଟା ନଅଟା ଖଣ୍ଡେ ବୋଧେ ହେଇଯାଇଥିଲା ନଅଟା ଦଶଟା। ତାପରେ ଗାଧେଇକି ନା ଠାକୁର ଭାକୁର ପୂଜା କରି ଖାଇକି ସେଠୁ ପଢୁଥିଲୁ। ତାପରେ ଖପୁରା ଜୋରେ ଗରମ ହଉଛି ଏପଟେ। ଖରା ବେଳ ଖାଇବା ଖାଇକି ଏବେ ଟିକେ ବର୍ଷା ଜଷ୍ଟ ହେଲା ସେ ପୁଣି କମିଗଲାଣି। ବର୍ଷା ଟିକେ ହେଲା କମିଗଲା। ଘଡଘଡି ବିଜୁଳି ମାରୁଛି ଟିକେ ଟିକେ ଆଉ
ଆଛା ବ୍ରଜପାତ ସହ ବିଜୁଳି ଘଡଘଡି ସବୁ ଚାଲିଛି ସେଠି ନା ଆମ ଏଠି ସମ୍ଭାବନା ଅଛି।
ହ।
ଆଛା ଆପଣଙ୍କୁ ସମୟ ମିଳୁ ନହିଁ। ଫୋନ ତ ମିଳୁନଥିଲା।
ହଁ ତାପରେ ବି ମୁଁ ଫୋନ୍ ଟାରେ ବି କଲ ଯାଇ ନଥାନ୍ତା।
ଆଚ୍ଛା ଯଦି ଆପଣ ମତେ କହିଥାନ୍ତେ, ମୁଁ ତ ଆପଣଙ୍କର ପଇସାଟି ପକା କହି ଦେଇ ଥାନ୍ତି।
ନାଇଁ ମୋର ତ ଯୋଉ ମୁଁ ଫୋନ ସକାଳୁ ଧରିନି ନା ମୁଁ ଆଉ ସରିଯାଇଛି ବୋଲି।
ଆଚ୍ଛା ଆଚ୍ଛା ମୁଁ ଆପଣଙ୍କ ଠାରୁ ଶୁଣିବି ବୁଲିକା ମାନେ ପଇସା ଟା ଆସିଛି କି ନାହିଁ, କାହିଁକି ନା ସମସ୍ତଙ୍କର କାଲି ରାତ୍ରୀରେ ଆସି ଅଛି ନା। ମୁଁ ପୁରା ବ୍ୟତ ହେଇ ପଥିଲି କାଇହିଁ ଆପଣ ଜଣେଇ ନାହାନ୍ତି ପଇସା ଟା ହଁ ହଁ ମିକିଲି ର କାମ ଟା ପଳେଇ ଆସିଛି, ତାର କାର୍ଯ୍ୟ ପଳେଇ ଆସିଛି ଆଉ ସିଏ କରିବ ଥର କଉ ମିକିଲିର ପଳେଇ ଆସିଛି ଆଉ ନନାଙ୍କର ବୋ ଆସିଥିବ ସେ ତ ଘରେ ନାହାନ୍ତି, ମୁଁ ଆଉ ଦେଖି ନାହିଁ। ମିକିଲିର ଯୋଉ ଛାଡି ଥିଲା ଆଛା, ତିନିଶହ ତମେ ବଧେ ସେ ଯେ ଗ୍ରୁପ ରେ ଯୋଉ ବାର୍ତ୍ତା ସବୁ ଛଡା ହଉଛି, ତମେ ବୋଧେ ପଢୁନାହ ମତେ ଲାଗୁଛି ତିନିଶ ଶହ ଜଣ ଆହୁରି ଦକ ଆବଶ୍ୟକ।
ତାଙ୍କର ଖୋଲିବା?
ନିଶ୍ଚୟ ନିଶ୍ଚୟ ସମସ୍ତଙ୍କୁ କୁହ ଖୋଲନ୍ତୁ ତା କରନ୍ତୁ ସୁନ୍ଦର ସୁନ୍ଦର ଓଡିଆ ସାଂସ୍କୃତିକ ଭାଷା ଆଉ ଅର୍ଥ ଉପାର୍ଜନ କରନ୍ତୁ।
ହଉ ତାହେଲେ ମୁଁ ତାଙ୍କୁ ଆଜି କହିବି, ହେଲା କହିକି ସୁମି ଭାଉଜକୁ ଦେଲେ
ଆଛା ନାଇଁ ନାଇଁ ସୁମି ଶୁଣନ୍ତୁ, ସୁମି ଭାଉଜଙ୍କୁ କୌଣସି ଆବଶ୍ୟକତା ନାହିଁ ଦେବା ଏଥର ମ୍ୟାମ କହିଛନ୍ତି, ମ୍ୟାଡ଼ାମ ଯେ ଆମର ସିଏ କହିଛନ୍ତି, ଯେ ଆପଣ ନିଜେ ନିଜେ ସବୁ ଗ୍ରୁପ ରେ ସମସ୍ତଙ୍କୁ ଆଡ କରିପାରିବ ସମସ୍ତେ ସମସ୍ତେ ସବୁ କିଛି ଛାଡିବ ମାନେ ଗ୍ରୁପ ରେ ପକେଇଲେ ମ୍ୟାଡାମ ମାନେ ସିଧାସଳଖ ସେଟା ଆପଣଙ୍କର ହଁ ଏମିତି ଦୁଇ ସନ୍ଧ୍ୟାରେ ଯୋଉ କୁହନ୍ତି, କଥାର ଅଛି ଆମର ଦୁଇ ସନ୍ଧ୍ୟାରେ ପାଣି ଟେକିବା ସେସବ କି ଆବ୍ୟକତା ନାହିଁ ବୁଝିଲେ, ଯେମିତି ଆଛା, ଆମେ ଯେମିତି ନିଜେ ନିଜେ ଯେମିତି ସବୁ ଲେଖୁଥିଲେ ଆମ ଫୋନ ନମ୍ବର ଆ ଯ ତାପରେ ସେ ଯୋଉ ଡ଼ି, ସବୁ ଯେମିତି ସୁମି ଭାଉଜ କତିକି ଆପଣ ଛାଡିଥିଲେ, ସେମିତି ସମସ୍ତଙ୍କର ଗ୍ରୁପ ରେ ପକାଇଦେବେ ମ୍ୟାମ୍ ନିଜେ ରେଜିଷ୍ଟର୍ କରିଦେବେ।
ତାହେଲେ ଠିକ୍ ଅଛି, ଆମେ ଡାଇରେକ୍ଟ ଏଇଠି ଦବାନି କଣ ପାଇଁ।
ଆଛା ମ୍ୟମ୍ ମାନେ ଦେଇଛନ ନା ଅନୁମତି ତାଙ୍କୁ ଆପଣ ଗ୍ରୁପ ଚେକ୍ କରନ୍ତୁ, ବହୁତ ପିଲା ନିଜ ନିଜ ସବୁ ଆଇଡି ମାନେ ନିଜେ ନିଜେ କରିକି ଗ୍ରୁପ ରେ ପକେଇକି ମ୍ୟାମଙ୍କ ସହିତ କଥା ହଉଚନ୍ତି।
ହଉ ଠିକ ଅଛି ତାହେଲେ ଆଉ ଏମିତି ହେଲେ ବି ଆମ ପାଖେରେ କେବଳ ମାନେ ଅକମ୍ ଜଣ ହେଇଯାଉଚନ୍ତି ନା କଥା ହେବା ପାଇଁ ଏମିତି ହେଲେ ଆହୁରି ଦିଟା ପିଲା ତିନିଟା ପିଲା ହେଇ
ହଁ ତାପରେ ଆଉ ଗୋଟେ ବି ଆପୁ ହଁ ଦୟାକରି କିଛି ସମୟ ବାହାର କରି ଗ୍ରୁପ ର ସବୁତିକ ବାର୍ତ୍ତା ପଢିବେ ମ୍ୟାାମ ଆଜି ରାଗିକି କହିଛନ୍ତି ଯୋଉମାନେ ସବୁ ରେଜିଶ୍ ମାନେ କରେଇଛନ୍ତି। ଦି ସେ କାମଟ କିନ୍ତୁ କାମ ଉରା ପୁର କରୁନାହାନ୍ତି ମାନେ ଅତି କମ୍ ରେ ଦଶଟି କା କାମ କରିବାକୁ ସେ କହୁଚନ୍ତି ଯେମିତି କି ଆମ ବୋଉଙ୍କର କୌଣସି କାମ ହେଇନି ତମ ନ ନନା ଙ୍କର କୌଣସି କାମ ହେଇନି ମିକିଲି ର ହେଇନି ଯୋଉମାନେ ସବୁ ଯୋଉ ମାନଙ୍କୁ ରଖିବା ଅନୁରୋଧ କରିଥିଲେ କିନ୍ତୁ ସେମାନଙ୍କର କାମ ହଉନି ସେମାନଙ୍କ ପଇସା ହିଁ ମ୍ୟାାମ୍ କାଟିଦେବେ କହିଚନ୍ତି। ବୁଝିଲେ ହୁଁ କାହିଁକି ନା ସେ କହୁଚନ୍ତି ଆଜ ଆ ଆପଣ ଭଲେକି ସୁ ତାଙ୍କ ଲେଖା ପଢିବେ ଆଉ ତାଙ୍କସୁ ଫୋରଟି ଶୁଣିବେ ହଁମି ମିକିଲି ରାତିରେ ମୋ କତିକି ସ୍କ୍ରିନ୍ ମାନେ ଇଏ କରିକି ମାନେ ଛାଡି ମୁଁ ତାକୁ ସବୁ ଦେଖ ଦେଖିକି କହିଛି କାମ ଆସିଛି ସିଏ କିନ୍ତୁ ଆଜି ପୁରା ବ୍ୟସ୍ତ ତାର ପୁର ଅପରେସନ ମାନେ ଅସ୍ତ୍ରୋପଚାର ଚାଲିଛ ହଁ ସେ ଯା ବହୁତ ବ୍ୟସ୍ତ ଅଛି।
ହଉ ଆଉ। କାଲି ତଥାପି ବି ଆମେ ଏ ଦଶଟା ଏଗାରଟା ରାତିରେ କଥା ହେଇଥିଲି କିଶନ ଭାଇଙ୍କ ସହିତ।
ଆଚ୍ଛା କୋଉ ବିଷୟରେ କଥା ହେଲେ ସୌରମଣ୍ଡଳ?
ନାଇଁ ନାଇଁ ଏମିତି ନର୍ମାଲ ନେଇଦବ ଗଡ ଇଏ ସ ହ ସବୁ। କଥା ହେଇଥିଲି ସେ ଫୋନ କରିଥିଲେ ଫାଷ୍ଟ ତାପରେ ମୁଁ ଫୋନ କଲି ଥରେ ଥରେ କଥା ହେଇଛି।
ଆଚ୍ଛା ଆଚ୍ଛା ଉତ୍ତମ କଥା କରିଛନ୍ତି କାହିଁକି ନା ମୁଁ ଏବେ ମତେ ନୂଆ କାମ ମିଳିନି ମୋ କାମ ଟି ସରିଯାଇଛି ମୁଁ ଏଇନା ସମସ୍ତଙ୍କୁ ସାହାଯ୍ୟ କରିପାରିବି ବୁଝିଲ କି? କାହିଁକି ନା ମୋର ଯେତେବେଳେ କାମ ହଁ ନୂଆ କାମ କେବେ ଯଦି ପଳେଇଆସେ ମୁଁ ନୂଆ କାମଟି କରିବି ନା ଆଉ କଣ ସମସ୍ତଙ୍କୁ ସାହାଯ୍ୟ କରିପାରିବି କି?
ହଁ। ତମେ ଆଉ ସେ ଯୋଉ ଇଏ ଏନଜିଓରେ କରୁନ କି କାମ?
ଆଉ ଇଛୁକ ନାହିଁ ସେଥିରେ ଆଉ ମାନେ ବକର ବକର ବକର ବକର ହେବାକୁ।
ସେ ପୁଣି ଆସିବ କେବେ ଯେତିକି ଯାହା କରିଛ ସେ କାମର କେବେ କଣ ଆସିବ?
ସାତେ ରୁ ସତର ଭିତରେ।
ଆର ମାସ।
ଏଇ ଆସୁଛି ଯୋଉ।
ଜୁନ ଜୁଲାଇ ତ?
ଆ ହ ଆମେ କଲେ ର ରଜ ମାସଟାରେ ରଜ ଏଇଟା ଧର କଣ ଜେଷ୍ଠ। ଆଷାଢ ର ଚଉଦର ସତର ନମ୍ବର ଭିତରେ ମାନେ ତାରିଖ ଭିତରେ ଆସିବ ହେଲା। ମୁଁ ଜାଣିବାରେ ଏଇ କାର୍ଯ୍ୟଟି ସବୁଠାରୁ ଉତ୍ତମ ଅଛି। ସେ କାର୍ଯ୍ୟଟିରେ ମୋ ମୁଣ୍ଡ ପୁରା ଖରାପ ହେଇଯାଉଛି ପୁରା ମୁଁ ବ୍ୟସ୍ତ ହେଇ ପଡୁଛି ମତେ ବିବ୍ରତ ଲାଗୁଛି ବ୍ୟସ୍ତ ବିବ୍ରତ।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
ମୋତେ ସେଥିପାଇଁ ଇଚ୍ଛା ହଉନାହିଁ ସେଥିରେ କାର୍ଯ୍ୟ କରିବା ପାଇଁ। ସେଥିପାଇଁ ମୁଁ ମୋର ନୂତନ କାମ ଆସିବା ପୂର୍ବରୁ ସମସ୍ତଙ୍କୁ ଟିକେ ସାହାଯ୍ୟ କରିବାକୁ ଚାହୁଁଛି। ମୁଁ ଯେତିକି ଅର୍ଥ ଉ ଉପାର୍ଜନ କରିଛି ମୁଁ ଚାହୁଁଛି ସେତିକି ଲେଖା ସମସ୍ତେ ବି କରନ୍ତୁ।
ତମର କେତେ ଆସିଲା?
ମୋର ପଚିଶି ଶହ।
ହଁ ଭଲ।
ମୋର ସବୁ ମାନେ ସରି ଯାଇଛି ନା ତମର ସରିନି ତମେ ଅଧିକ ଚାହିଁଲେ ଯଦି ତମେ ତ ଟାଇମ ମାନେ ସମୟ ବାହାର କରୁନ ନା। ଘରେ ରହିଲ ଯଦି ସାରିଥାନ୍ତ, କିନ୍ତୁ ତମେ ଶୋଇଲ ତାପରେ ହୁଁ- ହୁଁ। ଉଁ ବୁଲିଲ କିନ୍ତୁ ସମୟ ବାହାର କଲନି ଏ କାମ ପାଇଁକା। ଯଦି ବାହାର
ହୁଁ ଏବେ ରୁହନ୍ତୁ ମୁଁ ଆଉଥରେ କରୁଛି ନା ତମେ ସେପଟୁ କରିବ?
ନିୟମକୁ ମାନିବାକୁ ପଡ଼ିବ ବୁଝିଲେ। ନହେଲେ ଭଲ ଅର୍ଥ ଆସିବ ନାହିଁ। ନହେଲେ ଭଲ ଅର୍ଥ ଆସିବ ନାହିଁ।
ହଁ ଠିକ ଅଛି।
ଉଁ।